ଶୁଭସନ୍ଧ୍ୟା
ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା।
କେମିତି ଅଛନ୍ତି?
ହଁ ହଁ ହଁ ବହୁତ୍ ଦିନ ପରେ କଲ କଲି ଆପଣ ଟିକେ ମନେ ପଡ଼ିଗଲା ଆପଣଙ୍କ କଥା ସନ୍ଧ୍ୟାବେଳେ ଆମେ ବହୁତ୍ ବୁଲାବୁଲି କରୁତ ସେପଟେ। ଆପଣଙ୍କ ର ଯୋଉ ପୋଲ ରେ ସେଠି ମନେ ପଡ଼ିଗଲା ମୁଁ କହିଲି ଆପଣଙ୍କୁ କଲ କରିଦେଲି ଆଉ।
ଆପଣ ଦୁବାଇ ରୁୁ ଫେ ଫେରିଛନ୍ତି ନା ଏବେ କହୁଥିଲେ?
ନାଇଁ ଦୁବାଇ ମୁଁ ଯାଇନି କିନ୍ତୁ ଅଛି ଯିବାର ଅଛି ମୋର ଟିକେ ହେଇଯାଇଛି ପାସପୋର୍ଟ। କିନ୍ତୁ ମୁଁ ଆଉ ଯାଇନି। ହଁ ନାଇଁ ହଁ ହଁ। ଆଉ କଣ ଖାଇବି ଖାଇଛନ୍ତି କଣ ସ ଖରାବେଳେ ଖାଇ
ନାଇଁ ତ କିଛି ଖାଇନ ତ କିଛି ଖାଇନୁ ସନ୍ଧ୍ୟା ଟାଇମ୍ ଟା।
ଉଁ ସନ୍ଧ୍ୟା ନୁହେଁ ଖରାବେଳୁ କ କଣ ଖାଇଥିଲେ?
ଖରାବେଳେ ତ ଖାଇଥିଲୁ ଭାତ କୁ ମାଛ ତରକାରୀ।
ହୁଁ ହୁଁ ହୁଁ ହୁଁ। ଦେହ ପା ସବୁ ଭଲ ଅଛି ତ?
ଦେହ ଭଲ ଅଛି ଟିକେ ପେଟ ଟା ଗଡ଼ ବଡ଼ ହେଇଯାଇଛି।
ଏଇତ ଆଉ ଏଇ ସବୁୁ କେତେ ବଡ଼ ପିଲା ହେଲେଣି ଆପଣ। ଟିକେ ଦେହ ପା କୁ ଧ୍ୟାନ ଦେବେ ନା ଆଉ।
କଣ କରିବା ସିଜନ୍ ଚେଞ୍ଜ ହଉଛି ଆମେ ତ ଖାଇବା ଠିକ୍ ଅଛି।
ହୁଁ।
ଏଇ ସେଇ ଜିନିଷ ଖିଆ ହେଲା ଏବେ ଟିକେ ସେ ପାଣି ଫାଣି ପି ସେ ଥଣ୍ଡା ପାଣି ପାଗ ଟା ଚେଞ୍ଜ ହେଇଗଲା ଏଇନା ଟିକେ କଣ ବଡ଼ି କି ସୁଟ୍ କରୁନି ଟିକେ ଆଉ। ଟିକେ ବଡି଼ କି ସୁଟ୍ ପାଇଁ ଏମିତି ହବ ଆଉ ବର୍ଷା ବର୍ଷା ଟା ସୁଟ୍ କରିବା ପାଇଁ ବର୍ଷା ଟା ଇଏ ହବ ଟିକେ ଆଉ।
ହୁଁ ହୁଁ ଆପଣ ଆ ଯୋଉ ଆପଣ ରଖିଛନ୍ତି ଯୋଉ ଅଢମ ଅଢମ ଜାଣିଛନ୍ତି?
ହଁ ଆଡମସ ଶନି ତୋଟା ଶନି ଠାକୁର ସେଇଠି ଅଛନ୍ତି, ସେଠି ଯାଆନ୍ତି ଆପଣ ପାଣି ଢାଳିଆକୁ? ହଁ ଜାଣ ମୁଁ ଯାଇ ସେଠି ଯାଏ ବୁଲି ଆକୁ।
ଅ ସେ ବିଷୟରେ କିଛି କଣ କୁହନ୍ତୁ ତାଙ୍କର ସେ ମନ୍ଦିର ବିଷୟରେ କଣ ଟିକେ କୁହନ୍ତୁ? ମନ୍ଦିର ବିଷୟରେ ରକି ଯାଏ ମାନେ ମାନେ। ସେଟା ମାନେ କଣ କହିଲ ହଁ।
ହଁ କୁହନ୍ତୁ?
ସେଇ ଯୋଉ ମନ୍ଦିର କଥା କହୁଛି ମୁଁ ସେ ମନ୍ଦିର ବେଳେ କଣ କହିଲ?
କୁହନ୍ତୁ?
ସେଇଟା ଆମ ରାସ ପୂର୍ଣ୍ଣିମା ପଡିବ ଯେତେବେଳେ। ରାସ ପୂର୍ଣ୍ଣିମା ବେଳେ ଯିବ ସେଠ ଏ ଯିବ ସହିତୁ ସେଠି ମାନେ ବହୁତ ଲୋକ ଯଜ୍ଞଟା ସେତକିବେଳେ ହୁଏ ମାନେ କହିଲ କାର୍ତ୍ତିକ ମାସ ସେତେବେଳେ। ସେଇଟା ମାନେ ସେତିବେଳେ ବହୁ ସେଇଟା ମାସ
କିଉ ଗୋଟେ ଅଭଦ୍ର ବ୍ୟକ୍ତି ଜଣେ ଲୁନା ଚଢି ଯାଉଛନ୍ତି କାନ
ହ୍ୟାଲୋ।
ହଁ କୁହନ୍ତୁ?
ମୁଁ କହିଲି ସେଇଟା ସେତିକିବେଳେ ଟିକେ ବେଶୀ ଲୋକ ହୁଅନ୍ତି ଯଜ୍ଞ ଟା ଟାଇମ ରେ। ମାନେ ପ୍ରବଳରୁୁ ପ୍ରବଳ ଲୋକ କୁହନ୍ତି, ମୁଁ ସେଠିକି ବହୁତ ଥର ଗଲିଣି ମାନେ ସେଟା ଆମର ପଞ୍ଚୁକ ଯେତେବେଳେ କାର୍ତ୍ତିକ ମାସ ସେତିକିବେଳେ ହୁଏ, ତାପରେ ତା ସେପଟ ଗୁଡା ହଉଛି ମଣିନାଗ ଗୁମ୍ଫା। ଆପଣ ଶୁଣିଥିବେ?
କୁହନ୍ତୁ?
ହଁ ମଣିରା ହଁ ମଣିନାଗ ଗୁମ୍ଫା ତ ସେଇଟା ମଣିରା ସେଠି ବହୁତ ମାନେ ମାନେ ମାନେ କଥା ଅଛି କି ସେଟା ମାନେ ଛତିଆ ମନ୍ଦିରକୁ ସେଠି ବାଟ ଅଛି, ଛତିଆ ମନ୍ଦିରରୁ ବାଟ ସେଠିକି ଅଛି। ବୁଝିଲେ?
ବୁଝିଲେ? ଆଉ ବହୁତ ମାନେ ଭ ମାନେ ବହୁତ ଗୁପ୍ତନୀୟ କଥା ସେଠିରେ ଅଛି ସେ ଜାଗାକୁ ଗଲେ ତାପରେ ଆଉ ଏ ଜାଣିଛନ୍ତି ଏପଟେ ଆପଣଙ୍କର ଉ ଓଳା ଶୁଣି
ହଁ ହଁ ଠ ଯାଏ ଆମେ ବହୁତ ଥରେ
ହୁଁ ସେଇଟା ମାନେ ଯାଇଥିବେ ଦେଖିଥିବେ ବହୁ ଭଲ ଜାଗା ସେଠି। ତାପରେ ଏଠି ଯୋଉ ଉଦୟଗିରି ମ୍ୟୁଜିୟମ ଅଛି ଗୋଟେ।
ଥରେ ସେଠି ମାନେ ଶୁଖୁଆ ଖାଉ ମାନେ ଭୋଗ ହୁଏ ଶୁଖୁଆ ସେଠି। ହଁ ଯାଇଛୁ ସେଠି, ହଁ ହଁ।
ହୁଁ ପୋଡ ପିଠା ବି ହୁଏ, ପୋଡ ପିଠା ବିଠା ବି ହୁଏ ସେଠି ଭୋଗ।
ହୁଁ କଣ କୁହନ୍ତୁ କୁହନ୍ତୁ? ଏ ଅଭଦ୍ର ବ୍ୟକ୍ତି ଛୁଆ ଏଠି ଅ ଅଛନ୍ତି ବହୁତ ଅଭଦ୍ର ଛୁଆ ଗୁରା। ଖାଲି ସେଠି ଇଏ ହଉଛନ୍ତି, ହଁ।
ହୁଁ ବହୁତ ମାନେ ଆଉଡା ଏପଟେ ତ ଲଲତିଗିରି ଲଲତିଗିରିରେ ମାନେ ବହୁତ ମାନେ ସେଠିକି ମାନେ ପାର୍କ ଟାଇପ ର, ହଁ କଣ କହୁଥିଲେ?
ମୁଁ କହିଲି ହଁ ସେପଟେ ବହୁତ ଇଏ ଅଛି ପାହାଡ ଫହାଡ ଭଲ ଅଛି ଆମ ସେଆଡୁ ଯାଇଛୁ।
ହୁଁ। ଉଦୟଗିରି ଲଲତିଗିରି ସେପଟେ ମାନେ ବହୁତ ମାନେ ଭଲ ଭଲ ଜାଗା ସବୁ। ମାନେ ମୁଁ ଯାଇଥିଲି ବହୁତ ଦିନ ତଳେ ଆପଣ ଘର ଆଡ଼େ ଗଲେ କେତେବେଳେ ଆପଣ ନିଶ୍ଚିନ୍ତ ଆମେ ଯିବା ଟିକେ ବୁଲିକି ଆ ସିଆ ସେପଡ଼େ।
ଆପଣ ଆସନ୍ତୁନ୍। ନିଶ୍ଚୟ ଯିବା ନିଶ୍ଚୟ ଯିବା ଆମେ କଣ ମନା କଲୁ ଆପଣ ତ ସେବାରେ ତ ଆମେ ସବୁବେଳେ।
ହଁ ନିଶ୍ଚିତ ଆମେ ଯିବୁ ଆଉ ଆପଣ ଏପଟେ ଜାଣିଥିବେ କଣ କହିଲେ?
ହଁ କୁହନ୍ତୁ।
ମଆବିନାୟକ ବି ଆ ଯାଇଥିବେ ମହାବିନା ଛତିଆ ଏସବୁ ଯାଇଥିବେ ଆପଣ ନା?
ହଁ ହଁ ସବୁଆଡ଼େ ଯାଇଛୁ ସବୁଆଡେ ବୁଲେଇ ଆସଛୁ ଏପଟେ ଜଣେ ଅ ଛି ଲଲତିଗିରି ଉଦୟଗିରି ଏପଟ ସବୁଆଡ଼େ ଯାଇଚୁ। ଏପଟେ ଅଛି ପାହାଡ଼ ଏରିଆ ବୁଦ୍ଧ ଦେବ ରୁହନ୍ତି ନା?
ହୁଁ ହୁଁ ହୁଁ ହୁଁ ହୁଁ।
କଣ କରିଆ ଆମେ ଯାଇଛୁ
ହୁଁ ହୁଁ ହୁଁ। ଆଉ ଆପଣ ଏବେ ଏବେ ଯୋଉ ଦେବସ୍ନାନ ପୂନିମାରେ ନିମାଳ ଆଡ଼େ ଯାଇଥିଲେ ନିମାଳ ସେପଟେ ଠାକୁର ଯୋଉ?
ନାଇଁ ନାଇଁ ଆମେ ତ ଦେବସେନା ପୂର୍ଣ୍ଣିମାରେ ଯାଇନୁ ଯା ଯାଇ ଲେ ଜଣେ ଆମରି ପାଖ ଲୋକ ଜଣେ। ପଟେ ଆମେ ତ ଦି ନିମାଳା ଦେଖିନୁ ଯାଇନୁ କେବେ କୋଉ ବର୍ଷ।
ନା ମୁଁ ବି କେବେ ବି ଯାଇନି ବାସ୍ ଶୁଣିଛି ଠାକୁରଙ୍କର ଅ ହଁ ହଁ। ଏ ମୁଁ ବି ଯିବା ଦେଖିବା କେବେ ଆପଣ ଉଁ ରୁହନ୍ତୁ ରେଡ଼ି କେତେବେଳେ।
ଫ୍ରି ହେଲେ ଯିବା ଆଉ।
ହଁ ହଁ ବହୁତ ଭଲ ଜାଗା ତାପରେ ଏପଟେ ଆମର ଅ ଯୋଉ ଆମଟା କଣ କହିଲେ ଏପଟେ ଆସିଲା ପରେ ଏପଟେ ଆପଣଙ୍କ ଉଁ ଆମର ଏପଟେ ମହାବିନାୟକ ର ସେପଟକୁ ଆଉ ଭିତରକୁ ଗୋଟେ ଜାଗାଟେ।
ହଁ।
ଯୋଉ ଭୂସୁଣପୁର ବୋଲି ଗୋଟେ ପା ଭୂସୁଣପୁର ବୋଲି ଗୋଟେ ପାର୍କଟା ସେଟା ବହୁତ ଭଲ ପାଗଟା ଏପଟେ ହେଇଛି।
ତାଲେ ଗ୍ରୀନ୍ ରହୁଛି ଭଲ କଣ ରହୁଛି ଏପଟେ କି?
ନାଇଁ ମୁଁ ଆ ଜାଣିନି ଆପଣ ସେପଟେ ହେଇଥିବ ବୋଲି ମୁଁ ଜାଣିନି କିନ୍ତୁ।
ଆପଣ ଏପଟେ ଲୋକ ଜଣ କହୁଥିଲେ ପାର୍କ କଥା ପଚାରୁ ଥିଲେ କହିଲି ହଁ ଏପଟେ ଆମ ପଟେ ହୋଟେଲ ଗ୍ର୍ରୀନ୍ ଟା ଭଲ ରହୁଛି।
ଓହୋ ନାଇଁ ନାଇଁ ମୁଁ ଜାଣିନି ଏମିତି ସାଙ୍ଗସାଥୀ କିଏ ଥିବେ ଯାଇଥିବେ ମୁଁ ଜାଣିନି ସେ ବିଷୟରେ ହୋଟେଲ ଫୋଟେଲ ବେଶୀ ମୁଁ ଯାଏନି ତ।
ହଁ ମୁଁ ପଚାରୁଥିଲି ତାଙ୍କୁ ପାର୍କ କୋଠି ଭଲ ସୁବିଧା ହବ ନା ଆମ ଏପଟେ ହୋଟେଲ ଗ୍ରୀନ୍ ଟା ଭଲ ହବ।
ନାଇଁ ଉଦୟଗିରି ଲଲିତଗିରି ପାର୍କ ଭଲ ହବ ତାପରେ ସେପଟେ ପଞ୍ଚୁ ପାଣ୍ଡବ ଟା ବି ଆମ ପାର୍କଟା ଭଲ ହବ କିନ୍ତୁ ହେପଟେ ଭୁଷୁଣୀପୁର ଟା ବି ପା ତ ମାନ ଭୁସୁଣୁପୁର ହବନି ଭୂଷୁଣପୁର ଟାବି ଟିକେ ଉଁ ଏତେ ଭଲ ହବନି ଆପଣଙ୍କ ପାଇଁ। ତାର ବନ ଦୁର୍ଗା ବି ଆପଣ ଜାଣିଥିବେ ଉପରକୁ ପାହାଡ଼ ଉପରେ ଯୋଉ। ସେ ଜାଗାକୁ ଯିବେ ବହୁତ ଭଲ ହୁଁ।
ଦୁର୍ଗାଟା ବି ଭଲ ରହୁଛି ଆପଣଙ୍କର ଆଉ ଦୋବୁଣ୍ଡିଆ ପଟେ ଆମର ଭଲ ଦୋକାନ ଫୋକାନ ରହିଛି। ଜଳଖିଆ ଯୋଉ ବରା ଫରା ଯାଇ ଖାଉଛନ୍ତି ଏଇ ବର୍ଷା ଦିନେ ଆଉ ବହୁତ ଛୁଆ ଧୂଆଁ ଖାଇଦଉଛନ୍ତି ଏପଟେ ଆସନ୍ତି ଆମର
ହୁଁ।
ଏଇତ ସବୁ ଦୁନିଆ ଆଉ ଏଇତ ଜୀବନ ଦକ୍ଷିଣୀ ପବନ।
ଯୁ ଯୁ ଯୁବପିଢ଼ି ବହୁତ ମାନେ କ କହିଲେ? ଉଁ, ଇଏ ଖେତି ଆଡକୁ ଖରାପ ହେଇଗଲାଣି, ଦୁର୍ନୀତି ଆଡକୁ ଯାଉ ଚନ୍ତି ଯୁବପିଢି, ହଁ ଦୁ ହଁ ଧୂମପାନ କରୁଚନ୍ତି।
ଧୂମରପାନ କରଚନ୍ତି, କରଚନ୍ତି ଆଉ ଇଏ, ଇଏ, ଛୁଆଙ୍କୁ ସବୁ ନେଇ ପଳେଇ ଆଉଚନ୍ତି କିଏ କୁଆଡେ, ଶାରୀରିକ ସମ୍ପର୍କ ରଖିକିରି
ହଁ, ମାନେ ଯୁବପିଢି ଆଉ ନାହିଁ।
ଆଉ ଅବସ୍ଥା ନାହାନ୍ତି, ଆଗେ ଯୋଉ ଭଳିଆ ଥିଲେ ଆମେ ସେଭଆ କିଛି ଜାଣିନଥିଲୁ ସେତେବେଳେ
ହଁ ଆମେ ଯୋଉ ବୟସରେ କିଛି ଜାଣିନଥିଲୁ ସେ ବୟସରେ ସେମାନେ ବହୁତ କାମ କରିଦଲେଣି। ହଁ, ବିଭା ବି ହେଇ ସାଇଲେଣି, ଏଇ ସବୁ ଭଲ ନେ ଉୁଁ, ଆଉ କଣ କୁହନ୍ତୁ କଣ ସନ୍ଧ୍ୟାବେଳେ କିଛି କଣ ଟିଫିନ ଫିନ କଲେଣି?
ଟିଫିନ ପିନ ତ କିଛି କରିନୁ ଦେଖିବା କଣ ଟିଫିନ ଫିପିନ କରିବା ଆଉ, ଆପଣ ନଈରେ ମାଛ କେତେ କ ହଉଛନ୍ତି?
ନଈରେ ମାଛ ଟିକେ ଏଇନା ଅରୁଣ ପାଣି ଟିକେ କ କମ ବଢି ଯାଇଚି ଆମର ଟ ରହୁଚ ଣ କହିଲ?
ଜଣ ମାମୁଁ ନେଇକି ଆଜି ଶେଉଳ ମା ଛମା ଧରି ଗଲେ, ଆମେ ତ ଖାଇନୁ ଆପଣ ଖାଇଛନ୍ତି? ଅ ଆପଣ ଦୁବୁଣ୍ଡିରେ ଏବେ ଝଗଡା ହେଇଥିଲା ହୋଲିରେ, ଆପଣଙ୍କ ଝଗଡା ହେଇଥିଲା କଣ ପାଇଁ?
ଝଗଦେ ନାଁ ଆମ ବନ୍ଧୁ ମାନ କିଛି କ କହିଲେ ଏ ସେଦ୍ ସେ ମଦ୍ୟପାନ କରିକି ଏମିତି ଝଗଡା ଟି ଟା ଆରମ୍ଭ ହେଇଥିଲା ବୁଝିଲେ ଆଜ୍ଞା ଆଜ୍ଞା। ଯେହେ ତୁ ସେଇ ପିଲାଟି ଆଜି ପର୍ଯ୍ୟନ୍ତ ଗୋଟେ ପିଲାଟି ଜୀଏକି ତାକୁ ଆଇଚିି ସେ ସେ ପିଲାଟି ଆଜି ପର୍ଯ୍ୟନ୍ତ ଗାଁକୁ ଆସି ପାରୁନି ଗାଁ ଗାଁରେ ଆଶିବ ଆସିପାରୁନାହିଁ ସେ ପିଲାଟି।
ଆଚ୍ଛା ଆଚ୍ଛା ସେ ଟୋଟାଲ ଗାଁକୁ ଆସପନଦି ଆପଣ ଝଗଡା ଯୋଉ କରିୁଥିଲେ ସେ ବାଡ ଫାଡ ଭାଙ୍ଗି ଦେଇ ପଳେଇଲେ ସେ ବ୍ୟକ୍ତି ଜଣ ଏଇନା କଣ କରୁଚନ୍ତି?
ସେ ବ୍ୟକ୍ତି ଜଣେ ଏନା କଣ୍ଟାଟି କାମ କରୁଚନ୍ତି ମାନେ କ କହିଲେ ଅ ଅଛନ୍ତି କାକଟପୁରେ ସେ ଭା ହଁ ତାଙ୍କ ଭାଇଙ୍କର ଆଜି ବା ମାନେ ଗଲ ବା ବାହାଘର ସ୍ ସେ ଆସି ପାରନାହାନ୍ତି ଆଜି।
ଆ
ଚତୁର୍ଥୀ ପିଣ୍ଡ ଆଜି କରୁଚି ସେ ଆସି ପାରୁନାହାନ୍ତି।
ତାଙ୍କ ବାହାଘର ବି ସିଏ ଆସ କରୁନାହାନ୍ତି ତାଙ୍କ ଭାଇଙ୍କ ବାହାଘରେ ଏତେ କାମକୁ ଏତେ ଇଏ କରୁଛନ୍ତି ଆକ୍ଷେପ କରିକି ରଇଛନ୍ତି।
ପ୍ରାଧାନ୍ୟ ଦଉଛନ୍ତି ଜାଣତାଉ ପଇସା ପାଇଁ ସେ କିଛି ବି କରଦୋଉଚନ୍ତି।
ତାଙ୍କର ଟିକେ ମୁଣ୍ଡ ଟେନସନ ରହୁଚି ଟିକେ ଏଇ ଆମ କିସ୍ତି ରହୁଚି। ସେଇଥିପାଇଁ ସେ ରହିକି ପଡିକି ରହିଚନ୍ତି ସେଥିଇଁ ଆସୁନାହାନ୍ତି।
ଓ ହଁ ହଁ।
ହୁଁ। ଆଉ କୁହନ୍ତୁ? ହ
ଯଉ ଏଇ ହଁ ଭତୁ।
ଆଉ ଏପଟେ ଆଉ କ ଆପଣ ଏପଟେ କ ଭଲ?
ଆଉ ଆମ ସେପଟେ ତ ଇଛି ଏବିତେଇ ଖାସ ନାହିଁ ଆପଣ କୁହନ୍ତୁ କଣ ଚ ଆପଣଙ୍କ ସିଆଡେ ଘର ପାଖରେ ଆଉ କଣ କିଚି ହଁ ରଜରେ ମୁଁ ଦୁଇ ହଳ କନ କରଥିଲି ମା ମାନେ ଏ ମୋ ସାଙ୍ଗମାନେ ବହୁତ ବି ମୋ ମୋ ସାଙ୍ଗ ଜଣେ ସେ ତିନି ହଳ କି ଚାରି ହଳ କରିଥିଲା। ଭଲ ଭାରି ଉଁ ସିଏ ଭାରି ଦିଲଦାରିଆ ଲୋ ଗୋଟେ ଭାରି ହଁ ଭାରି ଟିକେ ଅଁ ସେପଟ ଲୋକ ସିଏ ମାନେ କଣ କହିଲା ଟିକେ ତା ତାଙ୍କର ବେଶୀ ଝିଅଙ୍କ ପ୍ରତି ଝିଅଙ୍କ ପ୍ରତି ବେଶୀ ତାଙ୍କର ଲୋଭ।
କାହାର କହିଲେ?
ସିଏ ସେ ସାଙ୍ଗଟେ ତା ନାଁଟିି କହିବିନି। ଏ ଦି ତିନି ହଳ କରିଥିଲେ ଭାରି ଟିକେ ବୁଲନ୍ତି।
କି ଜଣଙ୍କୁ ବହୁତ ଇଏ ରହୁଛନ୍ତି
ହଁଅ।
ହଉ ଠିକ ଅଛି। ହଉ ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।